ହାଲୋ ଜୟ ଜଗନ୍ନାଥ। ଆଜ୍ଞା ମୁଁ ଭୁବନେଶ୍ଵର ରେ କହୁଛି।
ଆଜ୍ଞା ମୁଁ ପୁରୀ ରୁ କହୁଥିଲି।
ଆମା
ପଲିରୁୁ।
ପୁରୀରୁ?
ଆଜ୍ଞା।
ମୁଁ ବାପ ଘରବି ପୁରୀ।
ଆଉ କୋଉଠି ପୁରୀ ରେ
ପୁରୀ ମନ୍ଦିର ପାଖରେ ମାଟି ମୁଣ୍ଡୁ ସାଇ।
ଓହୋ ଆମର ଦୋଳ ମୁଣ୍ଡ ସାଇ।
ଓ ତାହାଲେ ପାଖାପାଖି ଆଉ।
ଆଜ୍ଞା ଆଜ୍ଞା। ଆଉ ବୋହୂ ହେଇକି ଯାଇଛନ୍ତି?
ଛା ମୋ ଶାଶୁଘର ଭୁବନେଶ୍ୱର।
ମେଶର।
ହଁ ପୁରୀରେ ବାପ ଘର ଶାଶୁଘର ଭୁବନେଶ୍ଵର।
ଆଜ୍ଞା କଣ କରନ୍ତି ଆପଣ?
ମୁଁ ହାଉସ୍ ୱାଇଫ ତ।
ଆଚ୍ଛା। ଲଭ୍ ମ୍ୟାରେଜ ନାଁ ଆରେଞ୍ଜ ମ୍ୟାରେଜ ନାଁ ନାଁ ଅ ନା ନା ମୁଁ ଏବେ ଇଏ କରୁଛି। ଆ ଯୋଉ ଆମର ଦୋଳ ମୁଣ୍ଡ ସାହିରେ ଷ୍ଟୁଡିଓ ଅଛି
କେଉଟା କଉ ଷ୍ଟୁଡ଼ିଓ ଟା କହିଲେ?
ଗୋଲ୍ ଡି ଷ୍ଟୁଡିଅ।।
ଗୋଲ୍ ଡିଷ୍ଟୁଡ଼ିଓ ହଁ ମୁଁ ପିଲାବେଳୁ ସେଇଠି ହିଁ ଫଟୋ ଉଠାଏ।
ହଁ ଏବେ ମୁଁ ସେଇଠି ସାତ ଆଠ ବର୍ଷ ହେଲାଣି ସେଇଠି ଅଛି।
ଏବେ ସାତ ପଟ ଆମେ ଛୁଆ ବେଳୁ ସେଇଠିକି ଜଣେ ଗେଡା ହେଇକି ଲୋକ ଥାଆନ୍ତି ସେ ଭାଇ ସିଏ ଆମର ଫଟୋ ଉଠାନ୍ତି ହଁ ହେଇଥିବ ତା ନା ତ ଆମେ କେବେ ଜାଣିନୁ ଯେତେବେଳେ ରିଲ ରେ ଫଟୋ ଉଠୁଥିଲା ରିଲ ଧୋଇକି ଦିଅନ୍ତି। ଆମେ ସବୁ ଶର
ସେ ଭାଇ ସେଇ ଭାଇ ହ ସେ ଭାଇ ଦଶ ସିଏ ଯେତେବେଳେ ଦଶମରେ ପଢୁଥିଲେ ସେବେଠୁ ସିଏ ଅଛନ୍ତି। ସେ ଗେଡା ହେଇକି ଭାଇ ସେ ଏବେ ଆଜି ପର୍ଯ୍ୟନ୍ତ ବି ଅଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଜଣେ ବି ମୋଟା ହେଇକି ତାଙ୍କ ମାଲିକ ଯିଏ ଟିକେ ହେଇକି ସେ ସେପାଇ ଆମେ ତ ଆମ ଘରେ ତ ସେଇ ପାଖେ ହଁ ମୁଁ ତ ବିଷ୍ଣପୁର ସ୍କୁଲରେ ପଢୁଥିଲୁ ନା ଆମେ ତ ସେଇପଟେ ଯିବା ଆସିବା ବାସ ଆଉ ମୋ ଠୁ ଟିକେ ବୋଧେ ଆପଣ ସାନ କମ ଏଜର ବୋଧେ ଆପଣ ମୋଠୁ।
ଦୁଇ ହଜାର ବାର ରେ ମାଟ୍ରିକ୍ ପାସ୍।
ମୁଁ ଦୁଇ ହଜାର ନଅ। ଦୁଇ ତିନି ବର୍ଷ ଆଜ୍ଞା ଆଜ୍ଞା। ଆଉ ତାହେଲେ ସେ ସେମ୍ ସ୍କୁଲ୍ ସେମ୍ ତ ସେଇ ଟାଇମ୍ ରେ ସ୍କୁଲ୍ ଯାଇଛେ ଉ ଜାଣିଥିବ ନିଶ୍ଚୟ ଏମତି କେତେ ପିଲା ପଢୁଛନ୍ତିି ଆଉ ସେ ସ୍କୁଲ ରେ। ୟୁ ପି ସ୍କୁଲ ୟୁ ପି ସ୍କୁଲ ତ ବି ସଙ୍ଗରାମ ସବୁ ଆଉ ଆମର ଆଉ।
ଆଉ ଆପଣ ତାହେଲେ କଲେଜ କ ଆମର ସେଇ ସୁରଜଭାନୁ ସାର କଲେଜ ଚର୍ଚ୍ଚ ସାମ୍ନା ଗଳି
ହଁ ସେଇ ସା କଲେଜ ତ ମୁଁ ଦେଖିଛି।
ହଁ ଏବେ କିନ୍ତୁ ମଙ୍ଗଳା ହେଇଯାଇଛି। ଆଗୁଆ ପୁରୁଣା ଶା କଲେଜ୍ ହଁ।
ତା କଲେଜ୍ ଏଇ ଯୋଉ ଯୋଉ ଚୁନ ଫୁଣ ତିଆରି ହୁଏ ତା ସାମ୍ନା
ସେଇଠି ହଁ ସାମ୍ନା ଆଜ୍ଞା ଆଜ୍ଞା। ସେଇ ଯୋଉ ଚୂନା ଫୁନ ଯୋଉ ତିଆରି ହୁଏ ସିଏ ଆମର ହଁ ସେ ଆମ ଜେଜେଙ୍କ ଘର। ସାନ ଜେଜେ ବାପାଙ୍କ ଘର ହଁ।
ହୋ ହୋ ହୋ ଆମେ ସେପଟେ ବହୁତ ଯିବା ଆସିବା କରୁ। ଆମର ତ ସ୍କୁଲ ସେପଟେ ସେଇପଟ କଲେଜ ବି ମୁଁ ସେଇପଟେ ହିଁ ଯାଏ ସେପଟେ ଯାଉ ନହେଲେ କଲ୍ୟାଣୀ ମଣ୍ଡପ ପଟେ ବୁଲିକି ଆମେ ଯାଉ ଯାହା ପୁରୀର ଗୋଟେ କିଏ ଲୋକ ଦେଖା କଥା ହେଇଲେ। ହୁଁ ହୁଁ। ଭଲ ହେଲା।
ହଁ ସେ ଏବେ ତ ବହୁତ ଗହଳି ରହୁଛି।
ଆଜ୍ଞା ଆଜ୍ଞା।
ଆ ପହରଦିନ ପୁଣି ସ୍ନାନ ପୂର୍ଣ୍ଣିମା ଅଛି ଆଜି ହିଁ ସକାଳେ ଯାଇଥି ଟିକେ ମନ୍ଦିର ଯାଇଥିଲି ଛଅଟାରେ ଗଲି ଆସିଲି ବାରଟା ରେ।
ମନ୍ଦିର ତ ଭିଡ ମାନେ କହିବା କଥା ନ କହିଲେ ବି ଭଲ।
ଆପଣ କେବେ ଆସିିବେ ପୁରୀ?
ମୁଁ ଏବେ ଯାଥିଲି ପନ୍ଦର କୋଡିଏ ଦିନି ତଳେ ଯାଇଥିଲି ଯେହେତୁ ମଳବାସ ଚାଲିଥିଲା ନା।
ହଁ।
ତ ଯାଇଥିଲୁ ଅଭଡା ଖୁଆଇବାର ଥିଲା ତ ହଜବେଣ୍ଡ ଗୋଟେ ସାଙ୍ଗ ତାଙ୍କର କହିଲେ ଟିକେ ଅଭଡା ଖୁଆଇବ ଆଉ ଟିକେ ଭାଉଜ ଆମ ସାଙ୍ଗରେ ଚାଲନ୍ତୁ ତମ ଆପଣଙ୍କ ଘର ତ ପୁରୀ ତ ଟିକେ ହେଲ୍ପ ହେଇଯିବ ତ ସେଥିପାଇଁ ସେମାନଙ୍କୁ ନେଇକି ସାଙ୍ଗରେ ମନ୍ଦିର ଯାଇଥିଲି। ଦର୍ଶନ କରିଥିଲୁ ଅଭଡା ଫବଡା ଖୁଆଇକି ସେଇଦିନ ରିଟର୍ଣ୍ଣ ପଳେଇ ଆସିଥିଲି। ଆଉ ରହିପାରିନି ଆଉ ଏବେ ଯିବି ତ ରଥ କୋଡିଏ ତାରିଖ ଆଡିକେ ଯିବାର ଅଛି ଜୁଲାଇ କୋଡିଏ ଆଉ। ଷୋହଳ ରେ ର
ଏଇ ଷୋହଳରେ ରଥଯାତ୍ରା ତାପରେ ତ ସେ ହଁ ଚଲ ଫଲ ବୁଲିଲା
ସେଇ ହେରା ପଞ୍ଚମୀ ଦିନ ଯାଉ ଅଭଡା ଟିକେ ଖୁଆଇଦବା କଥା ଏମତି ଆଉ। ୟା ପରେ ମୋ କଲ୍ ଟା ଟିକେ ରିସିଭ୍ କରିଦେବେ ମୋର ଆଠ ନଅ ନମ୍ବର ହେଇଯିବ କଲ ଟା। ମୋର
ଏ ମୋର ଏଇଟା ଫାଷ୍ଟ ଟାଇମ୍ ମୋର କାଲି ହିଁ କାଲି ହିଁଁ ହଁ କାଲି ହିଁ କଲ ର ଯୋଉ କାଲି ହିଁ ଆପ୍ ଖୋଲିଲି ଆଁ। ହଁ ଟ୍ୟାକ୍ସ ଆସି ସକାଳେ ଆସିଲ ଯେ ହଁ ସକାଳେ ଆସିଲା ମୁଁ ସମୟ ଓ ହଁ ହୁଁ। ସେଇ ସକାଳେ ମନ୍ଦିର ଯାଇଥିଲି ମନ୍ଦିରରୁୁ ଆସିକି ସେ ବାରଟା ସାଢେ ଏଗାରଟା ବାରଟା ହବ ସେଇଟି ସ୍କୁଟିରେ ପଳେଇଲି ତାପରେ ଏବେ ଏଇ ସାଢେ ଚାରି ଟା ରେ ଆସିଲି ଜଷ୍ଟ ଖାଇକି ଏ
ହ ଫାଷ୍ଟ କଲ ପୁଣି ଠାକୁ ପୁରୀରୁ ସେଇ ଜାଗାରେ ଲାଗିଗଲା ଆଉ ଯାହା ଆଉ ଅଛି କାଳିଆର କୃପା ଅଛି। ଭଲ ତାହେଲେ ତ ଆପଣ ଯୋଉ ସେଇଠି ସମିସ୍ତିକି ଚିହ୍ନିଥିବେ।
ହଁ।
ମୋର ତ ସେଇ ସାାଇନ ଗୋଟିଏ ସହିତ କହିବାକୁ ଗଲେ କେତେ ବାଟ। ସେପଟେ ଆମର ଡେଲି ଯିବା ଆସିଆ।
ସକାଳେ ଆରମ୍ଭ ହୁଏ ପତିତ ପାବନରେ ଆଉ ଶେଷ ହୁଏ ସେଇ
ହଁ ହଁ ବା
ର ହଁ ତ ସବୁବେଳେ ତ ସମ୍ଭବ ପର ହୁଏ ନି ନା ମନ୍ଦିର କୁହନ୍ତି ତମେ ତ ଯାହୁ ପୁରୀରେ ଘର ମନ୍ଦିର ପାଖରେ ଘର ତମେ ଡେଲି ଯାଉଥିବ ଦର୍ଶନ କରୁଇ ଥିବ। ଆଉ ଡେଲି ଯାଉଥିବ ସମୁଦ୍ର କୂଳରେ ବସୁଥିବ।
ସେଇରା ସମତିକି ଲାଗେ ସେ ସେଇରାଆ ସମ୍ ଘ ଯୋଉ କଥାରେ ନାଇଁ ମାନେ ଘ ଯୋଉ ଉ ଟ୍ରେନ ପାଖ ଲୋକ ଯୋଉ ଷ୍ଟେସନ ପାଖ ଲୋକ ଟ୍ରେନ ଫେଲ ହୁଅନ୍ତି। ଆମର ଅବସ୍ ସ୍ତାଆ ସେଇଆ ସେତେବେଳେ ସମୟ ଥିଲା ଯେତେବେଳେ ଶ୍ରୀ ମନ୍ଦିର ଆମର
ବହୁତ ସୁବିଧା ଥିଲା ଚାରିଦ୍ବାର
କହିଲେ ଖେଳ ପ ପଡିଆ ଥିଲା ଆମର କହିବାକୁ ଗଲେ ପଶିବ ସାଙ୍ଗେ ସାଙ୍ଗେ ପଶ ବୁ ଏ ଦ୍ୱାରେ ପଶିଲୁ ସେ ଦ୍ୱାରେ ବାହାରିଲୁ ଯୋଉ ଦ୍ୱାର ପଶିଲେ ଯୋ ଯୋଧର ହଁ।
ତର ଯାଇକି ସାଙ୍ଗେ ସାଙ୍ଗେ ଯାଇକି ସାଙ୍ଗେ ସାଙ୍ଗେ ନେଇ ଆସୁଥିଲେ ଆଗୁଆ ମନ୍ଦିର ପାଖ ପାଖରେ ଏ ଯୋଉ ସାନ୍ ଇଏ ଥିଲା ଚପଲ ରଖିବାକୁ ଷ୍ଟାଣ୍ଡ ଥିଲା ଆଉ ସେ ସେଠି ଆମେ ହଁ ସେଠି ପଇସା ଦେଇକି ଚପଲ ରଖୁଥିଲୁ ତାପରେ ତ ଚାରିପଟେ ଦ୍ୱାର ରେ ନା ଯାହା ମିନିମମ୍ କମ ସେ କମ ଅଧ ଘଣ୍ଟା ଲାଗୁଛି ଏ ମନ୍ଦିର ଭିତରେ ଏଣ୍ଟ୍ରି କରିବାକୁ ସେ ଅ ହଁ ମୁଁ କହିଲି ନର୍ମାଲ ହଁ।
ମାନ ଯଦି ତମ ବାହାରେ କିଏ ଚିହ୍ନା ପରିଚୟ ଥିବେ ମାନେ ଧୂଳିଆ ହୁଅନ୍ତୁ ଯେ ଟିଏ ସ୍ ହୁଅନ୍ତୁ କି ଚିହ୍ନା ଥିବେ ତାହେଲେ ତମେ ଯିବ ନହଲେ ସେ ଲାଇନ ରେ ଠିଆ ହୁଅ ଦି ଘଣ୍ଟା ନିନି ଘଣ୍ଟା ଲାଇନ ରେ ଠିଆ ହବ ମନ୍ଦିର ଭିତରେ ସେ ଯଉ ଠେଲା ପେଲା। ଆଉ ସେ ପ ଭିତରକୁ ଗଲେ ସାହି ଲୋକ କହୁଥିବେ ତମର କଣ ଦରକାର ତମେ କଣ ଜଗନ୍ନାଥଙ୍କୁ ଦେଖିନ ତମେ କାଇଁ ଆଇଚ ସେମାନଙ୍କର ଏଇଭଳିଆ ଶୁ ଣିବ ତାପରେ ନ ଯିବେ କାଳିଆ ତ ଆଉଛି ବର୍ଷକୁ ଥରେ ବାହାରକୁ କାମକୁ ଆମ ଭଳିଆ ଲୋକ କ ଯାଇପାରୁନୁ ବୋଲି ସିଏ ଆଉଛନ୍ତି ସେଉ ଟୁ ତ ଦେଖିଦବା ତାଙ୍କୁ ଆଉ କଣ କରିବା। ଏ ଭାବିକି ପଡିଆ କଥା।
ହ କମ୍ପଲସରି ସାଙ୍ଗସଥି ମାନେ ଯେବେ ଆସନ୍ତି ଆ ତାଙ୍କ ସହିତ କେ କେବେ ଯାଏ ଆଉ ଯାଏ ସେ ସନ୍ଧ୍ୟାବେଳେ ରାତି ବେଳା ସମୟରେ। ଆଉ ନହଲେ କମ୍ପଲସରି ମୋର ଜନ୍ମଦିନ ସେଇଦିନ ହିଁ ଯାଏ। ଆଉ ମଝିରେ ମଝିରେ ପର୍ବ ପର୍ବାଣିଟା ହେଲେ ସେ ଯା ରଥ ଯାତ୍ରା ଆଉ। ମୁଁ ବଡ ପର୍ବ କହିବାକୁ ଗଲେ ଓଡିଶାର ଗର୍ବ ଗୌରବ ଆମ ରଥଯାତ୍ରା ବା ଆମ ଠାକୁର। ସେ ଆସନ୍ତି ଶୁନା ବେଶ। ସେଟା କମ୍ପଲସରି ଦେଖିଆ
ମୁଁ ସୁନାବେଶ ଜମା ଯାଏନି ସେ ଯୋଉ ଭଳିଆ ଭିଡ ହୁଏ ମୁଁ ସୁନାବେଶ କେବେ ଯାଏନି। ଜଷ୍ଟ ମାନେ ସୁନାବେଶ ଉତା ଉ ଓଲାଗି ପାଞ୍ଚ ଦଶ ମିନିଟ୍ ଥାଏ ଆନାଉନ୍ସମେଣ୍ଟ ହୁଏ। ତ ଆମ ସାହିରେ ସେଠି ଗୋଟେ ରାସ୍ତା ଅଛି ଯୋଉ କୋଉ ଯୋଉ ମାରଥିଲା ଏମାର ମଠ ଏମାର ମଠ ସାଇଟଟା ଆମ ଘର ଆମ ଘରଟା ସେଇଠି ନା। ତ ଏମାର ମଠ ସେଇଠି ଗୋଟେ କଣରେ ରାସ୍ତା ଅଛି ତ ସେଇ ଭି ଭିତରେ ପଶିକି ଯାଉ ଦୂରରୁ ଦର୍ଶନ କରିଦେଇକି ଆମେ ଆସୁ ଓଲାଗି ହେବାକୁ ଦଶ ପନ୍ଦର ମିନିଟ୍ ଥିବ। ଲୋକ ଟିକେ ଖାଲି ହେଇଯାଇଥିବେ ତାହେଲେ ଯିବୁ। ନହେଲେ ଗହଳରେ ଜମା ଯାଇପାରିବୁନୁ ବାଟ ପାଇବୁନୁ।
ହଁ ଦଶଟା ବେଳେ ତ ଆମେ ସେ ଦଶ ଏଗାରଟା ବେଳେ- ତ ଛାଡୁଥିବେ ନା।
ହଁ ନାଇଁ ଆମର ଛାଡନ୍ତିନି ଆମ ସାହିପଟେ ମୁଁ ଗଲେ ଲୋକ ଯିବା ଆସ
ହଁ ସେଇପଟ ହଁ ମନ୍ଦିର ଫ୍ରଣ୍ଟଟା ତ ସେ ମର୍ସିକଟା ହଉ।
ଆମର ଉତ୍ତରକାଳୀ ଛକରୁ ବନ୍ଦ। କରିଦିଅନ୍ତି ଆମ ଘରଟା ଉତ୍ତର କଳୀଙ୍କଠୁ ଟିକେ ଆଗରେ। ତ ସେଠି ବନ୍ଦ କରିଦିଅନ୍ତି ରୋଡ ଟା ତ ସେଥିପାଇଁ ଛାଡନ୍ତିନି ଯେମିତି ଦଶ ପନ୍ଦର ମିନିଟ ଥିବ ପୋଲିସ ବାଟ ଛାଡିଦେବେ ଯେ ସାହି ଲୋକମାନେ ଯୋଉମାନେ ଯିବେ।
ହଁ।
ସେ ଭିଡ ବି ପଳଉ ନହେଲେ ଭିଡରେ କି କିଏ ଯାଉଚି ଚିପା ଠେଲା ପେଲା ଆଉ କଣ ଦେଖି
ଆଉ କଣ ଏବେ ତ ଏବେ ତ ଚାରିଆଡେ ସୁବିଧା ହେଇଗଲା। ହଁ ଚାରିଆଡେ ଆମର ଇନଷ୍ଟା ହେଇଗଲା ୟୁଟ୍ୟୁବ ହେଇଗଲା ସବୁ। ସବୁଆଡ ଜଗନ୍ନାଥଙ୍କ ଅଁ ପ୍ରଚାର ଏକା ହେଲା।
ପଡ଼ୁଚି।
ହଁ ଆଗୁଆ ଭାବୁନାହାନ୍ତି। ଆଗୁଆ ଭାବୁନାହାନ୍ତି ଏତେ ମାନେ ଏତେ ମନ୍ଦିର ଚାରିପଟେ ପରିକଳ୍ପନା ନ ହେଇକି। କେତେ ସଟରେ ହେଇକି ଆମେ କେତେ ଇଜିଲି
ଇଜିଲି ଦର୍ଶନ କରୁଥିଲେ ଏବେ ଯେତେ ସୁବିଧା କରୁଛନ୍ତି ସରକାର ଲୋକ ଏବେ ଯେବେ ସୁବିଧା ହଉଚି ମାନେ ସରକାର ଯେତେ ଅଧିକ ସୁବିଧା କରୁଚନ୍ତି
ହୁଁ ଯେତେ ସେ ରାସ୍ତା ଚଉଡା ରାସ୍ତା ଚଉଡା କରୁଚନ୍ତି ଯେତେ ଦୋକାନ ବଜାର ଭାଙ୍ଗିକି ରାସ୍ତା ସେ ଖୋଲା କରୁଚନ୍ତି ସେତେ ଲୋକ ଅଧିକ ଅଧିକ ମାଡି ଆସୁଚନ୍ତି।
ଖାସ୍ କରି ଲୋକାଲ ଲୋକଙ୍କୁ ହିଁ ବେଶୀ ଭିଡ଼ ହେଉଛି।
ଆଉ କଣ ନହେଲେ ମନ୍ଦିର ପଟେ କେତେ ଦୋକାନ ଗହଳି ଥିଲା ରାସ୍ତା ଘାଟ ଭାବିକି ସବୁ ମ ଏବେ ସବୁ ଦୋକାନ ବଜାର ଥାଇକି ବି ଏବେ ମନ୍ଦିର ପାଖରେ କିଛି ଆଉ ଦୋକାନ ଫୋକାନ ନାହିଁ ମନ୍ଦିରଠୁ ପୁରା କିଛି ନଥାଇକି ଦୋକାନ ମଧ୍ୟ ତଥାପି ଏତେ ଗହଳି ହେଉଚି।
ସେଇବା କହିଲେ ଲୋକମାନେ ସରକାର ଯେତେ ସୁବିଧା କରୁଚନ୍ତି ଲୋକାଲ ଲୋକଙ୍କୁ ସେ ତ ଅସୁବିଧା ହଉଚି ବାହାର ଲୋକଙ୍କ ପାଇଁ ଆମେ ଜାଣିନୁ କଣ ହଉଚି କିନ୍ତୁ ଲୋକାଲ ଲୋକଙ୍କୁ ବହୁତ ଅସୁବିଧା ହଉଚି।
ଆଉ ଲୋକାଲ ଲୋକଙ୍କୁ ଯେତେ ଅସୁବିଧା ହଉଚି ବାହାର ଲୋକଙ୍କୁ ବି ଅସୁବିଧା ସୋଭାବିକି।
ସେଇଆ ସେଇଆ ହେଲା କଥା ଆଉ। ହଉ ଦଶ ମିନିଟ୍ ହେଇଗଲାଣି? ହଁ। ଦଶ ମିନିଟ୍ ହେଇଗଲଣି ରଖୁଛି ଆଉ। ମୁଁ କଲ ମୁଁ କଲ କରିଦଉଛି ନହେଲେ ଆଉ। ପାଞ୍ଚ ମିନିଟ ଯାଉ ହଁ।
ଆଜ୍ଞା।